ହ ହଁ କଣ କରୁଛ?
କିଛି ନାଇଁ ଗଡୁଛି। ତମେ? ହଁ ଖାଇବା ସରିଲାଣି କେତେ ବେଳୁ। । ତମେ କଣ କରୁଛ?
ମୁଁ ଖାଇବା ପିଇବା ସବୁ ସରିଲା। ଗରମ ହଉଚି ନା କଣ? ଗରମ ହଉଛି। ବର୍ଷା ହଉ
ହଁ ସେମିତି ଆଉ ନାଇଁ ବର୍ଷା ଫର୍ଷା କିଛି ନାହିଁ। ଟିକେ ହେଲେ ହୁଅନ୍ତା ଭଲ ଲାଗନ୍ତା।
ଭଲ ଲାଗନ୍ତା ଆମର ଏଠି ବି ଉଠଉଛି ହଉନି ଝପିରି ଝିପିରି କରିଦେଇକି ପଳଉଛି। ହେଲେ ହେଲେ ପଚାଡିକି ହଉଛି ଆମର ଏଇଠି ଥଣ୍ଡା ଲାଗୁଛି ହେଲା।
ଉଁ ହୁଁ।
ହିଁ ତାଉଳିଆ ପାଗ କଲେ ଟିକେ ଥଣ୍ଡା ଲାଗେ। କୋଉଠି ନା କୋଉଠିଠୁ ବର୍ଷା ହେଇଥିବ, ଏଠି କାଁଳ କଳ କରୁଛି ଆଉ।
ହଁ ୟାର ବି କାଉଁଳେଇଛି। ଏତେ ଜୋରରେ ଆଜି ଖରା ନାହିଁ କିନ୍ତୁ ଗରମ ଗୁୁଳି ଗୁୁଳି।
ଗରମ ହଉଛି । ହଁ ଗରମ ଲାଗୁଥିବ ଆଉ ଓ କଣ ତମ ଶାଶୁଙ୍କ ଦେହ ଟିକେ ଭଲ ହେଲା?
ହଁ ସେ ଭଲ।
ହଁ ଆଉ ଖାଇବା କଣ କରୁଥିଲା ବେ
ଆଜି ଟି ମଟନ ହେଇଥିଲା।
ହଁ ସଣ୍ଡେ।
ମଟନ୍ ଖିଚୁଡ଼ି।
ଓ ଚିଙ୍ଗୁଡ଼ି।
ଖିଚୁଡ଼ି।
। ଓହୋ ହୋ ହ ହୁଁ।
ନା ମୁଁ ଖାଏନି ମତେ ଛତୁ ତରକାରୀ
ଛତୁ ତରକାରୀ ତମେ ସାଧା ଖାଅ ନା କିଏ କଣ?
ମଟନ ଖାଇବିନି ମଟନ ରେ ମୋର ଆଲାର୍ଜି।
ଏଲାର୍ଜି ପା ପା
ଆଉ ଅଣ୍ଡା ଥିଲା ଖାଇ ଦେଇଛି ଆଉ ରାତି ବେଳକୁ ଯାହା ଖାଇମି ଆଉ ବରା ବିରିଆନି
ଖାଇବୁ ଆଉ କଣ ନନଭେଜ୍ ଖାଇଲେ ବି ବେଶୀ ଗରମ ଲାଗିବ ଆହୁରି।
ହୁଁ ଉଁ ମାଛ କହୁଥିଲେ ଆଣିବା ପାଇଁ ମୁଁ ମନା କଲି ନା ମୁଁ ଏକୁଟିଆ ମୁଁ ପାରିବିନି କରି। ଏତେ ବର୍ଷା
ଓ ହୋ।
ଛୁଆ ଛାଡୁ ନାହିଁ ନା ଏକୁଟିଆ ଖାଇବି ଯେ ମାଛ
ହଁ ଏ ଛୋଟଛୁଆ ଅ
ଆଉ କିଏ ଥାନ୍ତେ କି ଖାଇବା ପାଇଁ ଆଉ କେହି ନାହାଁନ୍ତି ମୁଁ ଏକା ଖାଇବି। କଣ ମାଛ ଖାଇବ ଗୋଟେ ଦି ପିସ୍ ଖାଇଲେ ସେ ରହିିବ।
ଓ ହୋ। ସେ ଆଉ ଛୁଆ ଆଗେ ବାପା ବା ପାପା ପାପା କହୁଛି।
ଶୋଇଥାଏ ସବୁ ଦିନି ଆଜି ଲାଇଟ୍ ଦେଇଦେଲେ ତା ବାପା ସେଠୁ ସିଏ ଉଠି ପଡ଼ିଲା।
ଓ ହୋ ହୋ ଆଜି ସଣ୍ଡେ ଆଉ ତା ବାବା ଅଛନ୍ତି ଆଉ ସେ ଉଠି ପଡ଼ିବନି ଆଉ କଣ କରିବ ସଣ୍ଡେ ସ୍ପେଣ୍ଡ୍ କରିବ। ବାପା ଆଜି ଫେରେ ଫାଦରସ୍ ଡେ।
ବାପା ପଳେଇଲେ ବାହାରିକି ତ ‌ଗଲେ ସେ ଆମ ଗାଡ଼ି ଟା ବାଜି ଯାଇଥିଲା ସାଇଟି ରୁ ଯୋଉ ପହରଦିନ ଯାଇଥିଲୁ। ଆମ
ହୁଁ।
ସ୍କାଚ୍ ହେଇଯାଇଛି।
ଓ ହୋ ହୋ।
ହଁ। ଆଜି ଫାଦର୍ସ ଡେ ସେମିତି ବି। ଫାଦର୍ସ ଡେ ବିଶ୍ଵ ଯୋଗ ଦିବସ। କେତେ କଣ ଆଜି ଗୋଟେ ଦିନରେ। ଆଉ ମେଘୁଆ ପାଗ କରିଛି ହୋଉନାହିଁ ବର୍ଷା।
ହ ଆଜି ଖାଇବା କଣ ହେଇଥିଲା?
ଖାଇବା ଟା ଆଜି ଟିକେ ଗେଷ୍ଟ୍ ଆସିଥିଲେ ତ ଯୋଉ ଆମର ବନ୍ଧ ମାଛ ଆଉ ଚିକେନ୍ ହେଇଥିଲା।
ଆ
ଆଉ ଆମ୍ବ ତ ମିଳୁଛି ଆମ୍ବ ସଦାବେଳେ ଖାଉଛନ୍ତି ଆଉ। ଆଉ ସାଧାରେ ସବୁ ପୋଇ ଆଳୁ ଫାଳୁ ସବୁ ପଡି଼କି ପଣସ ମଞ୍ଜି, ପୋଟଳ, ସବୁ ପଡି଼କି ହେଇଥିଲା ଗୋଟେ ତରକାରୀ ଆଉ ହହହ ହୁଁ। ଏମିତି ସାଧା ଯିଏ ଖା ଖାଉନାହାନ୍ତି ଆମ ଶାଶୁ ଖାଉନାହାନ୍ତି ତ ଆଇଁଷ ହୁଁ ଶାଶୁ ବି ଜମା ଖାଆନ୍ତିନି, ସେ ଆଇଁଷ ନାହିଁ ବାକି ଜିନିଷ କୁ ଟିକେ ଟିକେ ଖାଆନ୍ତି। ତା ଚଢ଼େଇ ଭଳିଆ ଖାଇବା ତାଙ୍କର ଅଳ୍ପ-ଅଳ୍ପ।
ହ
ଆଉ ଗେ ଗେଷ୍ଟ ଫେଷ୍ଟ ସିନା ଆସନ୍ତିନି ସନଡେ୍ ଦିନ।
ନାଇଁ ଆମ କିଭଳି ମହିମା ଆମ ଘରକୁ ଆସନ୍ତିନି, ସେ ଆମ ଘର ଲୋକ
ଓହୋ। ନାଇଁ ତମ ନଣନ୍ଦ କି ତମ ପିଇସି କି ତମର ଆଉ କିଏ ସବୁ ଦାଦା ଭଗବାନ କିଏ ବି ଆସନ୍ତିନି, ଆ ତମ ବାପାଘର ଲୋକ
ହୁଁ ବାପା ହେରିକା ଆସନ୍ତି ସେମତି କାମ ପଡ଼ିନେ। ଓହୋ।
ହଁ। କେତେ ବାପାଙ୍କ ବାପାଘର କଣ ବେଶୀ ଦୂର?
ହଁ।
ଦେଢ଼ସ ଦୁଇଶ ପିଲା
ଓ ହୋ ଦେଢ଼ସ ଦୁଇଶହ କିଲୋମିଟର ହବ ନାଇଁ, ଏତେ ବାଟ ହେଲେଣି ଆଉ। ଖାଲି ଯାହା ପକେଇଚି ପୂଜା ପର୍ବରେ ଆସିଚି
ହଁ।
ହ
ହୁଁ-ହୁଁ।
ହୁଁ ପୁଅ ଫୋନ୍ ପାଖେରେ କଣ-କଣ ସବୁ କହିଦଉଚି।
ହଁ ହାଲୋ ହାଲୋ। ହାଲୋ ହାଲୋ ହୁଁ। କଣ ଖାଇଲେ ହୁଁ।
ଆଇସ୍ କ୍ରିମ୍ ଖାଇଚି
ହଁ-ହଁ।
ହେଁ ନବୁନା ନେ ବାବା। ବହୁତ୍ ଚଗଲା ହଉଚି ବହୁତ୍ ଚଗଲା। ଦଶ ମାସ ଛୁଆ ସେ ଯେତେ ଚଗଲା ହଉଛି ତମେ କହିବ
ଛୁଆ ଚଗଲା ହେବେ ବହୁତ୍ ହେବେ, ଯୋଉ ଛୁଆ ଚଗଲା ହୁଁ।
ହେ-ହେ-ହେ। ଦେଖ ତମର ଫୋନ୍ କୁ କଚିଦବ।
ନାଁ।
କି-କି ହ କହିଦେଲେ ସରିଲା ତାର ଡିସପ୍ଲେ ଯିବ।
ହୁଁ।
ହଁ ବଡ ହେଲା ଯାକ ଅଛି ଏ କଣ କେତେ କଣ କରିବ କେତେ ପକେଇବ କେତେ ଉଠେଇବ କେତେ ପଡୁଥିବ କେ ତେ ଉଠୁଥିବ। ଏରା ଛତୁଆ ଫତୁଆ ଖାଏ।
ହଛି ନା
ହୁଁ। ହୁଁ। ଆଭା ଭାତ ଫାତ ଯୋଉ ଅନ୍ନ ପ୍ରସନ୍ନ କରିକି ଭାତ ଭାତ ଦେଲେଣି ନା କଣ?
ହ
ହଁ ଭା ଭାତ ଫାତ ଖାଇଲେଣି? ଏଇ ଯୋଉ ଖେ ଇଏ ଭଳିଆ ଖେଚୁଡି ଭଳିଆ କରିକି ଦଉଥିବ ନାଇ କି ପୁରା
ହଁ ହଁ ଏଇ କି
ପରିବା ପତ୍ର ଇଏ ଡାଲି ଡାଲି ର ପାଣି ଟିକେ ଟିକେ କେତେବେଳେ କେମିତି ସିଝା ପରିବା ପାଣି ସେଇଥିରେ ପକେଇ ଦଉଛୁ ନାଇଁ କି?
ହୁଁ।
ହୁଁ ହଁ ଏବେ ସେଇଟା ଖାଆତୁ ଗୋଟେ ଟାଇମ୍ ଗୋଟେ ଟାଇମ୍ ଆଧାର କରିକି ସେଇଟା ଖାଇଲେ କେତେ କଥା। ଖାଇଲେ ଭଲ। ରାତିରେ ରୁଟି ହୁଏ ତମର ନାଇଁ?
ହଁ।
ହୁଁ। ତମେ କଣ ଆଗରୁ ଜବ୍ ଫବ୍ କରୁଥିଲ ନା କଣ? ହୁଁ। ତମ କଥା କାଇଁ କ୍ଲିୟର ଶୁଭୁନି? ନେଟୱାର୍କ ବୋଧେ ସେ ଭିତ୍ରେ ଇଏ ରହୁଛି। ହଁ ଏବେ ସୁଭିଲା ୱାଇଫାଇ କନେକ୍ସ
ଶୁଭିଲା ନାଇଁ-ନାଇଁ ମୁଁ ମୋବାଇଲରେ ଟିକେ ଘୁଞ୍ଚେଇ ଦେଇଥିଲି ସାଇଡ୍ କରିଦେଇଥିଲି ତ ସେଇଥି
ପ୍ରାୟ ତମର ସେଥିପାଇଁ ବହୁତ ଦୂରରୁ ଶୁଭିଲା ଭଳିଆ କ୍ଲିୟର ହଉନଥିଲା ଆଉ।
ଉ ହୁଁ।
କିଏ ଶୁଣିଥିଲ ନା ମୁଁ କହିଲି ଆଗରୁ ଜ ସବୁ କଣ ଟ୍ରାଏ କରୁଥିଲ ନା କରିଚ ନା କଣ?
ହଁ ମୁଁ ଥିଲି ଗୋଟେ ଗାର୍ମେଣ୍ଟ କମ୍ପାନୀରେ ଥିଲି।
ହଁ ହଁ କୋଉଠି ତମ ତମ ଗାଁ ରେ?
ନାଇଁ ନାଇଁ ଭୁବନେଶ୍ବର ରେ।
ଓଡେଶ୍ୱର୍ ଆ ହାଁ। ବାହାଘର ପରେ ବାହାଘର ପାଇଁ ଛାଡିଦେଲ।
ହଁ ସେ ସେଇଭଳିଆ ଆଉ। ବାହାଘର ପୂର୍ବରୁ ଛାଡିଦେଇଥିଲି।
ପୂର୍ବରୁ ଛାଡିଦେଇଥିଲ? ହୁଁ। ତମେ-ତମେ ଛୁଆକୁ ନେଇକି ଯାଅ କି ନାଇଁ ବାପା ଘରକୁ? ତମେ ଛୁଆକୁ ନେଇକି ମୁଁ କରୁଥିଲି ଜବ୍।
ହୁଁ କଣ କରୁ
ମୁଁ ଜବ ହଁ ମୁଁ ଜବ୍ କରିଥିଲି ଷ୍ଟାଫ୍ ନର୍ସ ଥିଲି। ଷ୍ଟାଫ୍ ନର୍ସ ଥିଲି। ଛେଇ ଯୋଉ ଛା ହଁ ଛାଡିଦେଲି ବହୁତ ଦୁଶ ବହୁତ ଦୂର ହଉଥିଲା। ଏଠି ହଜ୍ ଏଠି ସ୍ୱାମୀ
କୋଉଠି?
କୋଉଠି ମାନେ ଡିଷ୍ଟ୍ରିକ୍ ପୁରା ଅଲଗା ହେଇଯାଉଥିଲା। ସେଟା ଥିଲା ନୂଆପଡା ଡିଷ୍ଟ୍। ଟିକ୍ ନା ଏଇଟା କୋରାପୁଟ ଡିଷ୍ଟ୍ରିକ୍ଟ ମାନେ ବହୁତ୍ ତିନିସ କିଲୋମିଟର ଏପଟ ସେପଟ ହେଇଯାଇଥିଲା।
ବାଦ୍‌
ହଁ ସେଥିପାଇଁ ମତେ ମୁଁ ଟ୍ରାନ୍ସଫର କରିକି ଇଆଡ଼େ ଆସିପାରିବିନି। ମୋର ପାଞ୍ଚ ବର୍ଷ ହେଲେ ଇଏ ବି ଆଗରୁ ନୂଆ-ନୂଆ ଏଠି ଜବ୍ କରୁଥିଲେ। ଆ ଙ୍କର ବି ପାଞ୍ଚ ବର୍ଷ ପରେ ହିଁ ଟ୍ରାନ୍ସଫର୍ କରିଥାନ୍ତେ।
ଓହୋ ସେମିତି ସିଆଡେ ରହିକି କରିପାରିନଥାନ୍ତ?
ସିଆଡେ ରହିକି କରିଥାନ୍ତି ଯେ, ଇଏ ଏଠି ମୁଁ ସେଠି ଫେର୍ ମୋର ବି ଟିକେ ବୟସ ହେଇଗଲା ପରେ ବାହାଘର ହେଲି। ଆମ ଶାଶୁ ବି ଟିକେ ଛୁଆ ପିଲା ଲାଗି ବ୍ୟସ୍ତ ହେଲେ।
ଓହୋ।
ତ ସେଇଟା ପାଇଁ ମୁଁ ଜଷ୍ଟ ତ ଭିତରେ ଜଷ୍ଟ କରିକି ବର୍ଷେ ଦେଢ ବର୍ଷ ଖଣ୍ଡେ ହେଇଥିଲା। ଇରା ମୁଁ ଛାଡଦେଲି ଆଙ୍କର ପୋଷ୍ଟାଲ ଟ। ନା ସେଥିପାଇଁ ଇଏ ଛାଡିଲେ ଛାଡ଼ିବାକୁ ପଡିଲା ଆଉ। କଅଁ କରିହା। ତ ନର୍ସିଂ ଜବ୍ ବି ବହୁତ କଷ୍ଟ ଥିଲା।
ଉଁ
ଇଚ୍ଛା ନଥିଲା କିଛି ଜବ୍ କିଛି ଜବ୍ ନହେଲା ଯେମିତି ନର୍ସିଂ ଜବ ରେ ପସିଥିଲୁ। ନା ନର୍ସିଙ୍ଗ୍ ଟା ଇଚ୍ଛା ନାଇଁ।
ସେଇଥିପାଇଁ ଛାଡିଦେଲ।
ହେଇଟା ପାଇଁ ମାନେ ସୁଯୋଗ ଥିଲା ମଉକା ବି ଥିଲା ଇଆଡେ ବି ଲାଗିଲା ମୁଁ ଯୋଉ ଆସିକି ମାସେରେ ଥ ମାସରେ କୋଉ କୋତେ ଦିନକୁ ଥରେ ଆସିବି ଗୋଟେ ରାତି ପାଇଁ। ଆସିବି ତ ସେ ରାତିରେ ପହଞ୍ଚିବି ସାତଟା ବେଳେ ଫେର୍ ସକ ଫେର୍ ସକାଳ ସାତଟା ଚାଲଯିବି। ଏମିତେ ଆଇଲା ବେଳକୁ ବିଅକ୍ତ ଲାଗୁଥିଲା ହଁ। ଛୁଟି ନାହିଁ ନା ସେଠି ବେଶୀ ଦିନ ହଁ। କୋଉ ପୂଜା ପର୍ବରେ ନେଇ କାହା ବାହାଘରେ ଆସି ପାରିବନି। କୋଉଟା ଳୁ କଣ ହବ ବୋଲି କିଛି କରିପାରିବନି କାଆ ଦେଅ ପା କଣ ହେଲେ କିଛି କରିପାରିବନି।
ଉ।
ଛାଡ଼ଦିଆ ଏଲା।
ଏବେ ଘରେ ଅଛ
ହୁଁ। ହଉ ତମେ ତମେ କରିବ କେତେବେଳେ ଆଉ?